ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କୁହନ୍ତୁ କୁହନ୍ତୁ କୁହନ୍ତୁ ଏଇଟା ବା ଆପ୍ ଟାକୁ କଣ ନା ଅପଡେଟ କରିବାକୁ ପଡେ ତ ତାକୁ ମୁଁ ଅପଡେଟ କରୁଥିଲି ହଁ ସ୍ଲୋ ହଉଛି।
ହୁଁ ହୁଁ ଆଜ୍ଞା।
ଆପଣଙ୍କ ନାଁ କଣ ମାନସୀ ପଟ୍ଟନାୟକ?
ଆଜ୍ଞା।
ଆଚ୍ଛା ଏଇ ଯୋଉ ଆମର ମହାନ୍ତି କରଣ ନା କି! ହଁ ନାଇଁ ଆମର ବି ସେଇଆ ତ! ହୁଁ। ଅ ହଉ ହଉ।
ତ ପ୍ରବଳ ଗରମ ଇଆଡ଼େ ହଇଛି।
ହଁ ଏବେ ଏ ଏଲିନୋ ଏବେ ସେ କ୍ଲାଇମେଟ ଟା ଟିକେ ଗଛ ପତ୍ର ତ ମଣିଷ ସବୁ କାଟି ପକେଇଲା ଖାଲି
ହଁ।
ଲୋକ ଖାଲି ମାଂସ ମାଂସ ଖାଇକି ଖାଲି
ହଁ ହଁ।
ଆଉ ଏତେ ସାରା ଅନ୍ୟାୟ ଅତ୍ୟାଚାର ଚାଲିଛି ଯାହା
କୋଉଠି ଗଛ ନାହିଁ ଠିକ ମାନେ ରାସ୍ତା କଡରେଠିଆ ହେଲେ ବି ଟିକେ ମାନେ ଖରା ଖାଲି।
ଆଗରୁ ବରଗଡ ଟା ଭାବନ୍ତୁ କେତେ ଗ୍ରୀନି ଥିଲା ଏବେ କେମିତି ଅବସ୍ଥା ମୁଁ ପା କହୁଛି ମାନେ କେବେକା କଥା? ମାନେ ମୋର କହୁଛି ଟୁ ଥାଉଁଜେଣ୍ଟ ଫାଇଭ ସିକ୍ସ କଥା କହୁଛି ସେ ତ ଫାଇଭ ସିକ୍ସ ଫୋର୍ଟିନ୍ ଟୁଲଭ ଏଇ ଏଇ ଟେନ୍ ଟେନ୍ ଭିତରେ ବି ଚଳିବ ଏବେ ତ ପୁରା ମାନେ ଏରିଆ ପୁରା ଅଗଲା
ହ
ଆଉ ମାନେ ଆ
କି ଏବେ ରାସ୍ତାରେ ଗଲେ ଗୋଟେ ଠିଆ ହେଇପାରିବନି। ହଁ । ହଁ ଠିଆ ହେବାକୁ ଜାଗା ନାହିଁ ଆଗରୁ ଦିପଟ ସାଇଡ ରେ ଯୋଉ ଦି ସାଇଡ ରେ ଗଛ ଥିବ ଆଗରୁ ରାସ୍ତାରେ ଗଲା ଦି ସାଇଡ ରେ ଗଛ ଥିବ। ହୁଁ ଏବେ କିଛି ନାହିଁ। ଘରକୁ ବାହାରିବାକୁ ଇଛା ହଉନି ଘରୁ ବାହାରିବାକୁ ଜମା। ହ ଓହୋ ଆଜ୍ଞା। ଏବେ ଆଉ ଘରକୁ ଆସିନାହାନ୍ତି କଣ କରିବୁ? ଡ ବି ଜୋରରେ ହଉଛି ନା।
ଉ ମୁଁ କହିଲି ଚାଲୁଥିଲା ହଠତ୍ ଗର ହଁ ଏପଟେ ପ୍ରବଳ ଗରମ। ଗରମ ମାନେ ଟମ୍ପଚର ରହୁଛି ଥର୍ଟି ଏଇଟି ଥାର୍ଟି ସେଭେନେ। ଫର୍ଟି ସେଭେ ଫଟି ଏଇଟ୍ ମାନେ ୟୁକେନ ମାନେ ଆପଣ ଥି ମାନେ କଣ ଅନୁଭବ କରିପାରିବେ।
ହଁ ହଁ ହଁ।
ଛୟାଳିଶ ସତଚାଳିଶ ଭଳିଆ ଆପଣଙ୍କୁ ଅନୁଭବ ହବ। ଅନୁଭବ କଲେ କଣ ହବ ବର୍ଷା ନାହିଁ ନା?
ବର୍ଷା ନାହିଁ ହଁ ଏବେ ତିନି ଦିନ ହେଲା ଏଠି ଉଠଉଛି ବର୍ଷା ହଉନି ବର୍ଷା ହଉ କାଲି ଘଡଘଡି ବିଜୁଳି ମାରିଲା। କିନ୍ତୁ ବର୍ଷା ହେଲାନି ହୁଁ।
ସେଇବା ଅନୁଭବ ବର୍ଷାରେ ପଡିଲାନି ସେଥିପାଇଁ ହେଲାନି ଆଉ ଅନୁଭବ ବର୍ଷା ହଉନି ଆଉ ଏଇ ହଉଛି ଜୀବନ
ଆଜ୍ଞା ହୁଁ। ଓହୋ ଆଉ ଭୁବନେଶ୍ଵର ବି ଆସିନାହାନ୍ତି?
ନା ନା ଭୁବନେଶ୍ଵର ଏବେ ନାଇଁ। ଯିବା ଆଉ କହିଲି ନା ଘରେ ଗଲେ ବା ଏମିତି ଖାଲି ମୁଣ୍ଡ ଗୋଟେ ଭଉଣୀ ମ୍ୟାରେଜ ହେଇଛି ଆପଣଙ୍କର ଯାଜପୁର ରୋଡ।
ହୁଁ ହୁଁ।
ଜାଣିଥିବେ ଜେନାପୁର ଗୋଟେ ଜାଗା ଅଛି? ସେମ ବହୁତ ଥର ମାନେ ଦି ଜଣ ଯାକ ଏଇପୋଟେ ଜଣେ ସୁନ୍ଦର ପଦରେ ରହୁଛି ମାନେ ମୋ ଘରଠୁ ଡିଷ୍ଟାନ୍ସ ହଉଛି ତିନିଶହ ମିଟର ଘର କରିଦେଇଛି ସେ ସାନ ଭଉଣୀ। ବଡ ଭଉଣୀ ରହୁଛି ଡମଣା ଜାଣିଛନ୍ତି ଡମଣା?
ହଁ ହଁ ଜାଣିଚି ହଁ।
ସେଇଠି ଗୋଟେ ଅଛି କେଳୁଚରଣ ପାର୍କ ଫେମସ ପାର୍କ କେଳୁଚରଣ ପ ସେଇଠି ନେତାଜୀ ସୁବାସ ଏନକ୍ଲେଭ ଆପାର୍ଟମେଣ୍ଟ କହିଲେ ସମସ୍ତେ ଜାଣନ୍ତି। ସିଏ ସେଇଠି ଏ ତାର ଦି ଦିନଟା ଦୋକାନ ଅଛି ଓନର ଅଛି।
ଓହୋ। ସମସ୍ତେ ଏଇଠି ରହିଲେ ଆଉ ଆପଣ ଖାଲି ଦୂରରେ ରହିଲେ ଆଉ।
ହଁ ହଁ ମୁଁ ଆମର ତ ଚା ଚାକର ଜୀବନ ଆଉ ଚାକିରୀ ଜୀବନ ହଉଚି ଚାକର ଜୀବନ। ଏପଟ ସେପଟ ଏପଟ ସେପଟ ସବୁବେଳେ ହବା କଥା ଆଉ।
ହଁ ଆ ମତେ ବି ସେ ଏଇ ଠି ରହିଲଠୁ ମାନେ ଆମକୁ ଟିକେ ଟାଇମ ଦେଇପାରନ୍ତି ବୋଲି କେତେବେଳେ କଣ ଏମରଜେନ୍ସି ରେ ଆସି ପାରନ୍ତି ଆଉ କୋଉଠି ଗଲେ ଆସିପାରିବନି କିଛି ନାହିଁ ସେଥିପାଇଁ ସେଇଟା ଛାଡୁନାହାନ୍ତି ଜବ ଟା।
ନା ସତ କଥା ବିଶ୍ଵାସ କରିବ ମାନେ ମଝିରେ ବାପାଙ୍କ ଦେହ ଏତେ ସିରିଅସ ହେଇଗଲା ସାନ ଭଉଣୀ ସବୁ କରେ।
ଓହୋ।
ବା ଉମ ନବା ଆଣିବାଠୁ ଆରମ୍ଭ ବାପା ଆ ଆମ୍ରି ରେ ଆଡମିଟ ହେଲେ ମୁଁ ଆସିକି ପହଞ୍ଚିଲା ବେଳୁ ଲେଟ ହେଲା ବଟ୍ ସେ ସବୁ କାମ ସାରି ଦେଇଥିଲା। ସାନ ଭଉଣୀ ଭିଣେଇ ଜଣକୁ ଜଣେ ସାହା ହବା ଦରକାର। ଆଜ୍ଞା। ମୁଁ ତ ସେଇଥିପାଇଁ ଘର ଏଇ ପାଖରେ ହିଁ ନେଇଚି। କାରଣ ସା ହା ତ ସିଏ ହେଇପାରିବ ନା।
ହଁ।
ଏଇଆ ହୋଉଚି ଦିିନଷ।
ହୁଁ ହୁଁ।
ଯାହା ହଉ ଜଗନ୍ନାଥଙ୍କର କୃପା
କଣ କହିଲେ?
ମାନେ ଜଗନ୍ନାଥଙ୍କ କୃପା ଥିବାରୁ ଦେଖ ସବୁ ଜିନିଷ ତ ମାନେ କରି କରାଉ ଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ। ଯା ହୋଉ ତମେ କୋଉଠି କିଏ କଣ ଆମେ ଯାହା ହଉ କାହା ମାଧ୍ୟମରେ ତ ଆମେ ନିଜର କିଛି କଥାବାର ତା ଆଦାନ ପ୍ରଦାନ କରିପାରୁଛେ ତାଠୁ ବଡ ଜିନିଷ ଜୀବନରେ କଣ ଅଛି। ଏଇଟା ତ ସେଇଟା ହିଁ ଗୋଟେ ବହୁତ ବଡ ଜିନିଷ।
ହଁ ମୁଁ ଏବେ ତ ମୋ ଝିଅ ଜନ୍ମ ହେଲା ବେଳେ ପୁରା ସିରିଏସ ମୁଁ ସିରିଏସ କୁ ସିଏ ସିରିଏସ ଏଇ ଜଗନ୍ନାଥଙ୍କର ପାଦୁକ ସେ ଉ ଗରୁଡ ଯୋଉ ତାଙ୍କ ପାଦୁକ ଗାଧେଇବା ପାଦୁକ ହଁ ସେଇ ପାଣିଟା କୁ ସବୁବେଳେ ଆଇ ସି ୟୁ ରେ ତାକୁ ମୁଁ ଦିଏ ଟିକେ ଟିକେ। ହେଲେ ଭଲ ହେଲା। ଭଲ ହେଲା ଠୁ ଟି ଗରୁ ଉ ସ ଯାଇକି ଗଡେଇକି ଆଣିଲି ତାକୁ।
ଯା ହଉ ଜଗନ୍ନାଥଙ୍କ ବିନା ମ ମାନେ କହିଲେ ବା ଆପଣ ନିଜେ ଗୋଟେ ଯିଏ ବି ଆପଣଙ୍କୁ କହିବ ମାନେ କୁହନ୍ତି ଯେ ଠାକୁର ବାକୁର ମତେ ବହୁତ ଜଣ କହନ୍ତି ଏ ବେ ଏଇଟା କିଛି ନୁହେଁ ନିଜ ନିଶ୍ଵାସ ହିଁ ଭଗବାନ ଯଦି ନିଶ୍ଵାସ ବନ୍ଦ ହେଇଯିବ ତାହେଲେ ତମେ ବଞ୍ଚି ପାରାରିବ ମଣିଷ ମୃତ ସଦୃଶ ନା ନାଇଁ ଆଜିକାଲି କାର ସମାଜ ନା ଏସବୁ ଜିନିଷ ବୁଝିବାକୁ ନାରାଜ। ବିଶ୍ଵାସ କରିବନି ମୁଁ ବହୁତ ସାରା ୟୁଥ ମାନଙ୍କୁ ଯୁବକ ଯୁବ ଗୋଷ୍ଠୀ ମାନଙ୍କ ସହିତ ପ୍ରାୟ ଟାଇମରେ କଥାବାର୍ତ୍ତା ହୁଏ ବସେ ବହୁତ ଜାଗା ବି ମୁଁ ମାନେ ବୁଲାବୁଲି କରେ ଆମର ଏଇ ଯୋଉ କଥା ଶାସ୍ତ୍ର ଉପରେ ମାନେ ମୁଁ କହୁ ଧର୍ମାବଲମ୍ବୀ ଲୋକ ନୁହଁ। କିନ୍ତୁ ମୁଁ ଜଗନ୍ନାଥଙ୍କୁ ଭଲ ପାଏ, ମୁଁ ଇସ୍କନ ଫିସ୍କନ ଏସବୁ ଜିନିଷ ମୋ ଇଏ ନୁହଁ ମୁଁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ ହେଲା। ବିକଜ ଅଫ ସନାତନ। ହେଲା ସମସ୍ତେ କହନ୍ତି ଧର ଯେମିତି ଆପଣଙ୍କର ଦେଖନ୍ତୁ ଓମ୍ ଶାନ୍ତି ଆସିଗଲା। କି ଆପଣଙ୍କର ସେ ଯୋଉ ଅନୁକୂଳ ଚନ୍ଦ୍ର ଆସିଗଲା, ବ୍ରହ୍ମଗୁରୁ। ସେଇ ଅନୁଗୂଳୁ ଚନ୍ଦ୍ର ଜୟଗୁରୁ ସେଇ ସବୁ ସେମାନେ ସବୁ ମାନେ ସେମାନେ କଣ ମାନେ କଣ କହିବି ଜୀବନରେ ଏମାନେ ସବୁ ବେପାର କରିସାରିଲେଣି।
ହଁ।
ଠାକୁରଙ୍କୁ ନେଇକି ତ ସେସବୁ ଭାଇ ଦରକାର ନାହିଁ। ମୋର ଯେତିକି ପ୍ରାପ୍ୟ ଏଇ ଆମର ସଂକ୍ରାନ୍ତି ଗଲା ଯୋଉ ଏଇ ପଣା ସଂକ୍ରାନ୍ତି। ଏପ୍ରିଲ ଚଉଦ ତାରିଖ ଦିନ ସାରଳାଙ୍କ ପାଖରେ ବିଶ୍ୱାସ କରିବେନି। ତିନି ହଜାର ଲୋକ ଆମର ଗୋଟେ ଆମେ ଗୋଟେ ଛୋଟ ଅନୁଷ୍ଠାନ କିଛି ସାଙ୍ଗସାଥି ମିଶି କରିଚୁ।
ହୁଁ ହୁଁ ହୁଁ।
ଆପଣଙ୍କ ସଦୈବ ଖୁସି ବୋଲି ଧରେ ଟଙ୍କାଟେ ଦେଲେ ବି ପ୍ରଯୁଜ୍ୟ। ପାଞ୍ଚ ହଜାର ଦେଲେ ବି ପ୍ରଯୁଜ୍ୟ, ଆମେ ତିନି ହଜାର ଚାରି ହଜାର ଲୋକଙ୍କୁ ଖାଇବାକୁ ଦଉ ହେଲା। ଏବେ ଯେ ରଥଯାତ୍ରା ଆସିଗଲା ହେଲା। ରଥଯାତ୍ରାରେ ଏବେ ପୁଣି ସ୍ନାନ ପୂର୍ଣ୍ଣିମାଠୁ ଆରମ୍ଭ କରି ଆପଣଙ୍କର ଦେଖନ୍ତୁ ଅ ମାନେ ନ ନୀଳାଦ୍ରି ବିଜେ କି ଆପଣଙ୍କର ଅ ସୁନାରବେଶ ପର୍ଯ୍ୟନ୍ତ ଏବେ ପୁରା ପୁରୀରେ ରହିବାକୁ ପଡିବ।
ଓ ମୋ ହଜବେଣ୍ଡ ବି ଜଗନ୍ନାଥପ୍ରେମୀ। ମୋ ହଜବେଣ୍ଡ ବି ଜଗନ୍ନାଥ ସିଏ ସବୁ ମାସର ହଉପଛେ ମାନେ ସେ ପୁରା ପାଗଳଙ୍କ ଭଳିଆ ଅଛି ଜଗନ୍ନାଥ ଙ୍କ ପାଖକୁ
ହେ ଭାଇ ସତରେ ମୁଁ ତ ବହୁତ ବଡ ପାଗଳଟିଏ। ମାନେ ମୋ ସାଙ୍ଗସାଥି ଜାଣିଛନ୍ତି ମୁଁ ଜଗନ୍ନାଥଙ୍କର ଗୋଟେ ବହୁତ ବଡ ପାଗଳ। ଯାହା ହଉ ଭଗବାନଙ୍କର ସେତିକି ଆଜ୍ଞା।
ୟା ସହିତ ପଳେଇଥିବେ ପୁଣି ଦି ଦିନ ପରେ ତା ସହିତ ପଳେଇଥିବେ ପୁରୀ ପଳେଇଥିବେ ଘଣ୍ଟା ଘଣ୍ଟାରେ। ଏଇଠୁ ଆସୁଛି କହିକି ପୁରୀ ପଳେଇଥିବେ।
ହୁଁ ହୁଁ ନା ନା ସେଇଟା ତ ଭଲ ଭଲ ଜିନିଷ ଭଗବାନଙ୍କର ସେତିକି ତାଙ୍କ ଉପରେ ସେତିକି ଦୟା ଅଛି ବୋଲି ଦେଖନ୍ତୁ। ଆଜି ଆମେ ତାଙ୍କ ବିଷୟରେ କିଛି ଜ୍ଞାନ କରୁଛେ। ସେତିକି ତାଙ୍କର ଦୟା। ସେମିତି ଲ ଭାବନ୍ତୁ ଏଇଟା ଗୋଟେ ସତସଙ୍ଗ ସହିତ ସମାନ ହେଲା ଆପଣଙ୍କର ସିଏ ସେମିତି ମାନେ ଠାକୁ କୁରଙ୍କ ପ୍ରତି ତାଙ୍କର ସେତିକି ସଦ୍ଭାବ ଆଉ ମାନେ ତାଙ୍କର ସେତିକି ଭଲ ପାଇବା ଅଛି ବୋଲି। ଆଜି ଆପଣଙ୍କ ସହିତ ସେତିକି ମୋର କିଛି ସମୟ
ଆଜ୍ଞା ହଁ ସେ ଜଗନ୍ନାଥ ବିଷୟରେ କଥା ହଉଛି ଏବେ। ତାଙ୍କ ବିଷୟରେ କଥା ହଉଚେ ।
ହୁଁ ସେଇଆ।
ଆଜି କାଲି ଏଇ ବିଷୟରେ ଆଉ କେହି କଥା ହଉନାହାନ୍ତି ଠାକୁରଙ୍କ ବିଷୟରେ କଥା ହଉନାହାନ୍ତି। ମାନେ ଆମ ଏଜ୍ ର ୟଙ୍ଗ ମାନେ। ଆଉ କେହି ବେଶ୍ ହାଲୋ। ଆଜ୍ଞା। ହଁ ଏଇ ବିଷୟରେ ଆଉ କେହି କଥା ହଉନାହାନ୍ତି। କେହି ବି କଥା ହଉନାହାନ୍ତି। ଆପଣ ଏଠି ଏତେ କଥା ହଉଚନ୍ତି। ସମସ୍ତେ ଖାଲି ମଦ ମାଂସରେ ବୁଡିକି ରହିଲେ ସବୁ ଆଉ କିଛି ନାହିଁ। ହଁ
ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।